ହ୍ୟାଲୋ।
ହଁ କଣ କରୁଛୁ?
କଣ କରିବି ବସିଛି ଆଉ।
ଉଁ ହୁଁ ଆଉ ଖାଇସାରିଲନି?
ହଁ।
କଣ ଖାଇଲୁ?
ଭାତ
ଭାତକୁ ଆଉ
ଆଉ କଣ ଆଉ କଣ ଭଜା ଫଜା ହେଇଥିବ ଆଉ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହୁଁ ହୁଁ।
ତମ ଘରେ?
ହଁ ଭଲ।
ସାଙ୍ଗ, ଆଉ ଏବେ କଣ କରୁଛୁ?
ଏବେ ବସଛି ଆଉ।
କୁଆଡେ ଗୋଟେ ବୁଜିକି ପାଖୋଉନୁ।
କୁଆଡେ ଯିବା କହୁନୁ?
ବୁଝିବା
କାଲି
କାଲି ଯିବା।
ହୁଁ ଉଁ
ନା କାଲି ଯିବାନି ଯୋଉ
ହୁଁ ହଉ ହଁ ଆଁ
ସେଟା।
ତୁ, ମୁଁ, ବିଭୁତି ହଁ ଭଲ ଯାଉ।
ଯଦି ନହେଲା
କେତେ ଦିନ ରହିବା କଣ? ପଳେଇ ଆସିବା ଗୋଟେ ଦିନରେ ଆଉ। ତ ସାର୍ଟିଫିକେଟ ଆଣି ଆଉ ହାଲୋ
ଲୋ
ହଁ ମୁଁ କହିଲି ତ ସାର୍ଟିଫିକେଟ ନେଇ ପଳେଇ ଆସିବା ଆଉ।
ହଁ ସାର୍ଟିଫିକେଟ ଆଣିବା।
ଆ ପୁରୀ କେବେ ଯିବା?
ପୁରୀ ଯିବା, ଏଇ ମାସ ଲାଷ୍ଟ ବେଳକୁ ଯିବା ଆଉ।
ଏଇ ମାସ ଲାଷ୍ଟ ଆଳୁ।
ହୁଁ ଉ
ହଉ।
ଆ ବିଭୂତି କଣ କହୁଛି?
ସିଏ ବି ହଁ କରୁଛି, ଯିବ ତାର କାଲି ଆ ଆ ଆଡମିସନ ପାଇଁ ପା।
ଓହୋ।
ଜାଣି ନଉ କି?
ହୁଁ ଉଁ ପ୍ଲସ ଥ୍ରୀ ପଢିବ ପା?
ହଁ ଅ
କୋଉ ଅନର୍ସ?
ଓଡିଆ।
ଆଁ କଣ କରନ୍ତି କି? କୋଉ ଅନର୍ସ?
ଓଡ଼ିଆ ପା।
ଓହୋ, କୋଉଠି ପଡିବ?
ଉୁଁ, ଜାଣିନି।
ଜାଣିନଉ?
ନା।
କିଛି କିଛି କହନି ତତେ?
ନା।
ଉଁ ହୁଁ। ଆଉ ତୁ କଣ ପଢ଼ିବୁ?
ମୁଁ ବି ସେଇ ମୁଁ ଡିପ୍ଲୋମା। ହୁଁ।
କୋଉ ବ୍ରାଞ୍ଚର?
ମୋର ପକେଇବି ମେକାନିକାଲ ଇଞ୍ଜିନିୟର।
ଆଉ ରଜକୁ କୁଆଡେ ବୁଲାବୁଲି କରିଥିଲୁ?
ଆଉ କଣ ଯାଇନି ଯାଉଚି ଯିବି ଏବେ ପଡିଆ ଆଡେ ବୁଲୁ ବୁଲାବୁଲି କରିବା ଆଉ। ଆଉ କଃ ହଁ।
କଣ କଣ ଆ କଣ କଣ ଆଇଟମ କରିବା?
କଣ କଣ କରିବା ତୁ ତୁ ଡିସାଇଡ୍ କରୁନୁ।
ତୁ କୋହୁନୁ କଣ କଣ କରିବା?
ଏ କଣ କଣ କରିବା ବିଭୂତିକୁ ପଚାରି ଦବା କି?
ତୁ ମତେ ଆଗ କହ କଣ କଣ କରିବା?
କରିବା ହଁ।
ଡାଲି
ହଁଅ।
ଆଉ ଚିକେନେ, ପାମ୍ପଡ଼ ଏ କରିବା ଆଉ
ଏଇ ଏଇଟା ଗୋଟେ ଭୋଜି ଏରା ଆମେ ଘରେ ଖାଉନେ କି?
ଆଉ କଣ କରିବା କହ?
ଆଉ କଣ କହ କଣ କଅ ବିରିୟାନୀ ଫିରିୟାନୀ କରିଆ।
ଉଁ ତୁ କିନ୍ତୁ କରିବୁ ବିରିୟାନୀ।
ହଁ ମ-ମତେ ଆସଚି
ତତେ ଆସଚି ତ?
ହଁ।
ହୋଉ କରିବା ଆଉ।
ହୋଉ।
ହୁଁ ବିରିୟାନୀ କେମିତି କଣ ହୁଏ କହିଲ?
ଜାଣିନି ୟୁଟ୍ୟୁବରୁ ଦେଖିଦବାନି।
ୟୁଟୁବରେ ଦେଖିବୁ।
ହଁ।
ନାଇଁ ମୁଁ କୋହୁଚି ଶୁଣ ହେଲା କୋହୁଚି ମୁଁ ଶୁଣୁ ଆଗ ଦେଖେ ତେଲ ନୋବୁ ଶୋରିଷ ତେଲ। ଯୋଉ ତେଲ ନେଲେ ଚଳିବ ଯେ ଶୋରିଷ ତେଲ ନେଲେ ଟିକେ ବାସିବ ଆଉ ଶୋରିଷ ତେଲ ନବୁ ସେଥିରେ ପିଆଜ ଲମ୍ବା ଲମ୍ବା କର କାଟିବୁ। ତାପରେ ସେ ତେଲରେ ପକେଇକି ପୁରା ମାଟିଆ କଲର ଯେମତି ହେବ ପିଆଜ ସେଇ ପର୍ଯ୍ୟନ୍ତ ଭାଜିବୁ ହେଲା। ତାପରେ ତାକୁ ପିଆଜକୁ ଛାଣିତ କାଢିଦୋବୁ।
ହଁ।
ବହେ ତେଲ ଦେଇକିନି ଭାଜିବୁ ହେଲା ଯେତି ତେଲ ବଳିବ ତାପରେ ଆଣିବୁ ସବୁ ଯୋଉ ଚିକେନେ
ହଁ।
ତାପରେ ସେ ଚିକେନରେ ଦହି ଆଉ ମସଲା ସବୁ ହଳଦୀ ହେଲା, ଲଙ୍କାଗୁଣ୍ଡ ହେଲା, ଗରମ ମସଲା ହେଲା, ମିଟ୍ ମସଲା ହେଲା ଜିରା ଗୁଣ୍ଡ ହେଲା ଏରା ସବୁ ପକେଇ ତାକୁ ଗୋଳେଇଦୋବୁ ତାପରେ ତା ବିରିୟାନୀ ମସଲା କଷାନ୍ତି ଚିକେନ୍ ଯେମତି କଷନ୍ତି ସେମତି ଦବୁ କଷିଦବୁ। ହେଲା ସେମିତି କଷିବୁ ତାପରେ ଏପଟେ ଆମର ଯୋଉ ରହିଲା ବାସୁମତୀ ଚାଉଳ ବିରିୟାନୀ ଚାଉଳ।
ହଁ ହଁ।
ତା ପରେ ସେ ବିରିୟାନୀ ଚାଉଳରେ ଭାତ ତ ଅଧା ମାନେ ସିଝିଲା ଭଳିଆ ଭାତ ସିଝାଇ ଦବୁ। ତାପରେ ତାକୁ ଗୋଟେ ଜାଗାରେ ଆଗ ମାନେ ସେ ଯେଉ ଚିକେନ୍ କଷା ଥିଲା ତାକୁ ଦବୁ ହେଲା ତାପରେ ଭାତ ଗୋଟେ ଲେୟାର ଦବୁ ହେଲା ଗୋଟେ ତର ପର୍ଯ୍ୟନ୍ତ ଭାତ ଦବୁ। ତାପରେ ପୁଣି ସେ ଯୋଉ ପିଆଜ କାଟି ନଥିଲୁ
ହଁ
ତାପରେ ସେ ପିଆଜ ଓରା ସେମିତି ମାନେ ଅଳ୍ପ ପିଆଜ ଆଲ ତା ତାପରେ ସେମିତି ତା ଉପରେ ଏମିତି ଦେଇଦେବୁ କ ଣ କହିଲୁ ମାନେ ଉପରେ ଛିଞ୍ଚି ପକେଇଦବୁ ଟିକେ ଟିକେ ତାପରେ ଆଉ ଗୋଟେ ପରସ୍ଥ ଦେଇଦବୁ ତାପରେ ସେ ପରସ୍ଥ ଭାତ ଫାତ ଦେଇ ସାରିଲା ପରେ ପିଆଜ ପୁଣି ଥରେ ପକେଇ ଦିବୁ ତାପରେ ଆମର ରହିଲା ଧଣିଆ ବତ ତ୍ର ପୁଦିନା ପତ୍ର ହେଲା ତା ଉପରେ ପକାଇଦବୁ ତାପରେ ଟିକେ ଗୋଲାପ ଜଳ ବି ପକେଇଦବୁ। ତାପରେ ତାକୁ ପୁଣୀ ବାମ୍ଫଦେଇଦବୁ ମାନେ ସିଝେଇଦବୁ ଆଉ ଥରେ ଆଉ ଯିମତି ଭାତ ତଟା ଆମର ଅଧା ସିଝି ଥିଲା ନା ସେଇଟା ପୁରା ଫୁଲ ସିଝିଯିବ ତାପରେ ଆମର ତା ରାଇତା କେମିତି କରିବୁ କହିଲୁ ଦହି ଦହି ନେବୁ ତା ପରେ ପାଣି ପାଣି ପୁରେଇବୁ ତାପରେ ଲୁଣ ପକେଇବୁ ଲଙ୍କା ପକେଇବୁ ତାପରେ ଗାଜର ପିଆଜ କାଟିକି ପକେଇବୁ କାକୁଡି ଟିକେ କାଟିକି ପକେଇବୁ ତାପରେ ଟିକେ ଚାଟ ମସଲା ପକେଇବୁ ହେଇଗଲା ଏ ବିରିୟାନୀ ଆଉ
ଆଉ ତତେ କଣ କରିଆସେ
ମତେ ଭାଇ କିଛି ଆସିନି।
କିଛି ଆସେନି।
ନା
ଚିଲିକୋବି କେମିତି ହୁଏ ଜାଣିଛ? ଖାଇ ଆସେ ଚିଳିକୋବି କେମତି ହୁଏ ଜାଣିନୁ ଓ ହୋ ହଉ ଦେଖେ, ମୁଁ କହୁଚି ତୁ ଶୁଣୁ ହେଲା।
କଣ କହ
ଫାଷ୍ଟେ କୋବି ନବୁ।
ହଁ
ତାପରେ କୋବି ନେଇକି ତାକୁ ମାନେ ବନ୍ଧାକୋବି ସରି କଣ ଫୁଲକୋବି।
ହୁଁ
ଫୁଲକୋବି ନବୁ ତାକୁ କାଟିବୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିଦେବୁ ତାପରେ ପିଆଜ, କ୍ୟାପସିକମ୍ ଦେଇ ତାକୁ ସେ କୋବିଟାକୁ ତାପରେ ପିଆଜ କାପ କ୍ୟାପ୍ସିକମ୍ ଟା ବି ଟିକେ ବଡ଼ ବଡ଼ ଖଣ୍ଡ କରି କାଟିଦବୁ। ତାପରେ ତାକୁ କଣ କରିବୁ କହିଲୁ, ଯୋଉ ତେଲ ତେଲ ତେଲ ନବୁ ଯେକୌଣସି ତେଲ ନେଲେ ବି ହବ ହେଲା। ତାପରେ ସେଥିରେ ଆମର ଯୋଉ ମାନେ କୋବିଟାକୁ ଖାଲି କୋବିଟାକୁ କର୍ଣଫ୍ଲାୱାର ଗୋଳେଇକି ଛାଣିଦବୁ, ହେଲା ତାପରେ ଛାଣିଦେଲୁ ତାପରେ ଆଉ ଗୋଟେ କଡ଼େଇରେ ତେଲ ଟିକେ ନବୁ, ତାପରେ ସେ ପିଆଜ ଆଉ କ୍ୟାପ୍ସିକମ୍ ଯୋଉ କାଟିଛୁ। ତାକୁ ପକେଇଦବୁ। ତାପରେ ଯେମିତି ପକେଇଦେଲୁ, ସେ ତାକୁ ଟିକେ ମାନେ ଗୋଳେଇ ଦେବୁ ହେଲା, ସେ କଡ଼େଇରେ। ତାପରେ ସେଥିରେ ଟମାଟୋ ସସ୍ ସୋୟା ସସ ଆଉ ଚିଲି ସସ ପକେଇ ଦବୁ।
ହଁ
ପକେଇଦବୁ ଆଉ ଟିକେ ରଙ୍ଗ ପକେଇଦବୁ ଯୋଉ ଫୁଡ୍ କଲର ଯୋଉଟା ନୁହଁ ଖାଇବା ରଙ୍ଗ
ହଁ ଜାଣିଚି ଜାଣିଚି।
ସେ ରଙ୍ଗ ଟିକେ ପକେଇଦେବୁ, ତାପରେ କୋବିଉରା ସେଥିରେ ପକେଇକି ଗୋଳେଇଦବୁ ଗୋଳେଇ ଦବୁ ହେଇଗଲା ଆମର ଚିଲିକୋବି।
ଆଉ ତତେ କଣ କରିଆସେ, ମୁଁ ପା ସବୁ ଜାଣିଛି। ଭାତ ଡାଲି ବି କରିଆସେନି ତତେ।
ନା।
ଭାତ ଦେଖିଲେ ଭାତ ଆଗ ଚାଉଳ ନେବୁ ତାପରେ ତା ଧୋଇଦବୁ ତାପରେ ଗୋଟେ ହାଣ୍ଡିରେ ହାଣ୍ଡି କି ଡେକ୍ଚି ହଁ ସେ ହାଣ୍ଡି, ହାଣ୍ଡିରେ ପାଣି ନେଇଯିବୁ ତାକୁ ପୁରା ଗରମ କରିଦବୁ ଗରମ ହେଲା ପରେ ଚାଉଳକୁ ପକେ ଏଇ ଘୋଡେଇସବୁ ଭାତ ହେଇଗଲା, ଡାଲି କେମିତି କରିବୁ କହିଲୁ? ଡାଲି ଫାଷ୍ଟ ନବୁ ଯୋଉ ଡାଲି ତୁ କରିବୁ, ସେ ମସୁର ଡାଲି ହଉ କି ବିରି ଡାଲି ହଉ କି ବୁଟ ଡାଲି ହଉ ଯଉ ଡାଲି ହଉ ହେଲା ଡାଲି ନେବ ଯୋଉ ଯୋଉ ଡାଲି କରୁ ମସୁର ଡାଲିି ମସୁର ଡାଲି ନେବୁ ତା ଧୋଇବ ତାପରେ ହଳଦୀ ପାଣିରେ ତାକୁ ସିଝାଇ ଦେବୁ। ଡାଲି ଟା ସିଜିଯିବ ଏତ ତାପରେ ତାକୁ ନେଇକି ଗଟା ଫୁଟେଇବ ମାନେ ଆଉ ପିଆଜ କାଟି ଦେବ ତାପରେ ତେଲରେ ଜିରା ହେଲା ଲକା ହେଲା ସୋରିଷ ହେଲା ଫୁଟଣ ହେଲା ଏମିତି ପକେଇବୁ ତାପରେ ପିଆଜ ପକେଇ ଭାଜିଦବୁ ପିଆଜ ଭାଜି ସାରିଲା ପରେ ଯେଉଁ ଡାଲି ଗୋଟେ ଯେଉଁ ରଖିଥିବ ତାକୁ ତାପରେ ଆଣି ସେଥିରେ ପକେଇଦବୁ ଏ ହେଇଗଲା ଡାଲି। ଭାତ ହେଇଗଲା, ଡାଲି ହୋଇଗଲା, ଆଉ ଆମର ଚିଲିକୋବି ଫ ହେଇଗଲା ଚିକେନ ଏବେ ଯେଉ ବିରିୟାନୀ ହେଇଗଲା ଆଉ କଣ ତତେ କରିଆସି କହୁ
ଆଉ କଣ ଦରକାରୀ କି ଭୋଜି ତ ହେଇଗଲା ଆଉ।
ବୁଜିି ହେଇଗଲା ଆଉ ଆଉ ଗୁପଚୁପ୍ କରିବା ୟିପି କରିବା ଇ ତତେ କରି ଆସିଛି ନା ନାଇଁ?
ହଁ ଇପି କରିଆଛି।
ହୁଁ ହୁଁ। ଆଉ ତତେ କଣ କରିଆସେ।
ହଉ ହେରା ଆଉ କଣ କହମ ରୋଷେଇ ଫୋଷେଇ ଛାଡ।
ହଉ ବା